ହ୍ୟାଲୋ।
ଆଜ୍ଞା।
ଭୟସ ଆସୁଛି ତ ଆପଣଙ୍କୁ?
ଆଜ୍ଞା ଆଜ୍ଞା ଭୟସ ବହୁତ ଭଲ ଭାବରେ ଆସୁଛି କଣ କରୁଛନ୍ତି?
ଏଇ ବସିଛି ଏବେ ଭଲ ଭଲ ଖବର ଭଲ। ତମର?
ହଁ ଆମର ସବୁ ଭଲ ଆଉ। ଆଉ ସବୁ କେମିତି କଣ ଚାଲିଛି? ହଁ ଖାଇଵା ପିଇବା ସବୁ ସରିଲାଣି।
ହୁଁ ଭଲ ଚାଲିଛି ଆଉ କଣ କରବା ହୁଁ ଭଲ। ଏଇ ବାହାରେ ବଇଥିଲି ତ ଏଇ ଧୂଆଁ ଫୁଆଁ ଯଉଁ ଭଳିଆ ହଉଚି। ବାହାରେ ବସି ହଉନି ଘରେ ତ ଗରମ ଯୋଉ ଭଳିଆ ହଉଛି। ହଁ ବା ସେ କଥା କହିଲି ମୁଁ କହିଲି ଗୋଟେ କଥା କଥା ଶୁଣନ୍ତୁ ଆଜି ବାୟୁ ପ୍ରଦୂଷଣ ଉପରେ କଥା ହେବା କି ପ୍ରଦୂଷଣ କେମିତି କଣ ହଉଚି?
ନିହାତି ପ୍ରଦୂଷଣ ମାତ୍ରା ତ ସବୁ ପ୍ରଦୂଷଣ ହେଲାଣି।
ହଁ ମୋ କହିବା କଥା ପ୍ରଦୂ ହଁ ଶୁଣନ୍ତ। ପରିବେଶ ତ ପ୍ରଦୂଷଣ ହଉଛି ହଉଛି ଛାଡ ସେଏ ତ ପରିବେଶର ପ୍ରଦୂଷଣ ଅ ରହୁଛି ଗୋଟେ ଜାଗାରେ ବାୟୁ ପ୍ରଦୂଷଣ ଅଲଗା ଜାଗାରେ ରହୁଛି। ବୁଝିପାରିଲେ। ଆମ ଏଇ ଦୈନନ୍ଦିନ ଜୀବନରେ ଆଜିି ଦେଖନ୍ତୁ ଆପଣ ଦେଖନ୍ତୁ ଘରେ ଘରେ ଗାଡି ବୁଝିପାରିଲେ ଘରେ ଘରେ ଗାଡି ମାନେ ଘରେ ଘରେ ଗାଡି ମାନେ ଘରେ ଦି କାହା ଘରେ ଦିଟା ଗାଡି କାହା ଘରେ ତିନଟା ଗାଡି କାହା ଘରେ
ହୁଁ ଏବେ ତ ପର୍ସନାଲି କାର ବି ହେଇଗଲାଣି ଲୋକଙ୍କର
ମୋ କହିବା କଥା ଏଇ ଗାଡି ସଂଖ୍ୟା ବଢିବା ମାତ୍ରେ ପ୍ରଦୂଷଣ ବଢୁଛି ଶୁଣନ୍ତୁ ଗୋଟେ ଜିନିଷ ହଉଛି ଯେ ପ୍ରଦୂଷଣର ପ୍ରଥମ ମୂଳ କାରଣ ହଉଛି କଳା ଧୁଆଁ କାର୍ବନ ମନୋକ୍ସାଇଡ଼ ବୁଝିପାରୁଛନ୍ତି ଯାହାଫଳରେ କଣ ହଉଛି ଗୋଟେ ଗୋଟିଏ ଗାଡିରୁ ଯୋଉ ଧୂଆଁ ବାହାରୁଛି ସେ ବାୟୁର ପ୍ର ପ୍ରଥମେ ମିଶୁଛି ବାୟୁରେ ମିଶିବା ଦ୍ଵାରା କଣ ହଉଛି ନା ଆମ ବାୟ ବାୟୁଟା ପୁରା ପ୍ରଦୂଷଣ କରିଦଉଛି ଯେମିତି କେବଳ ଗାଡି କଥା କହିଲେ ହବନି ଶୁଣପଣ କଳକାରଖାନା ଯେମିତି କିି ଏଇ ଆମର ଛୋଟ ଜିନିଷ ସେ ଗୋଟେଖନ୍ତୁ ଛୋଟ ଉଦାହରଣ ଗୋଟେ ଯେ ଆମର ଇଟା ଯୋଉ ଇଟା ଫ୍ୟାକ୍ଟ୍ରି ଯୋଉ ଆମର ଇ ବାୟୁମଣ୍ଡଳରେ ମିଶୁଛି ବାୟୁମଣ୍ଡଳରେ କ୍ୟାନସର ଏମିତି ବଡ ବଡ ଜିନିଷ ମାନେ ବଡ ବଡ ହଁ ବିଭିନ୍ନ ପ୍ରକାର ରୋଗ ହଉଛି ଆରେ ପ୍ରଥମ ମୁଁ ପ୍ରଥମ ମୂଳ କାରଣ ହଉଛି ଯେ ଧୂଆଁ ଗୋଟେ ଜିନିଷ ଗୋଟେ ଉପରେ ଧୂଆଁ ଆପଣ ଦେଖନ୍ତୁ ଦିଲ୍ଲୀ ଭଳି ସହରରେ ବୁଝିପାରିଲେ ଦିଲ୍ଲୀ ଗୋଟେ ସହର ସେ ସହରରେ ଆପଣ ଦେଖିବେ ଦିନରେ ଦିନରେ ଆପଣ ଖାଲି ବି ଯାଇପାରିବେନି ଯେ ଆପଣଙ୍କ ମାସ୍କ ପିନ୍ଧିବାକୁ ପଡ଼ିବ ଦ୍ୱିତୀୟ କଥା ଯେ ଦିଲ୍ଲୀ ଭଳି ଏଡେ ବଡ ସହରରେ ଲୋକ କଣ ଏବେ ସରକାର ଦାନ ମାନେ ଇଭେ ନଡ ନମ୍ବର ଯୁଗ୍ମ ଅଯୁଗ୍ମ ସିଷ୍ଟମ କରିଛନ୍ତି ବା ଯୁଗ୍ମ ଅଯୁଗ୍ମ ଦିନ ଯୁଗ୍ମ ଗାଡି ଚାଲିବ ରୋଡ ଉପରେ ଆଉ ଦିନେ ଯୁଗ୍ମ ଗାଡି ଚାଲିବ ରୋଡ ଉପରେ ଯାହାଫଳରେ କଣ ହୋଉଚି ନା ଆପଣ ଦେଖିଥେ ଆପଣ ଦେଖିେ ଯେତେ ଯେତେବେଳେ ଦିଲ୍ଲୀରେ ଆପଣ ଦେଖିବେ ବହୁତ ପ୍ରକାରର ଗାଡି ଚାଲୁଛି ଯାହା ଫଳରେ କଣ ଦିଲ୍ଲୀରେ ବହୁତ ମାତ୍ରାରେ ଗାଡି ଚାଲଛି ଯାହାଫ ଧୂଆଁ ବେଶୀ ହଉଛି। ଯାରେ ସେ କଣ କରୁଛନ୍ତି ନା ଧୂଆଁଙ୍କୁ କଣ୍ଟ୍ରୋଲ କରିପାର ପ୍ରଦୂଷଣ କଣ୍ଟ୍ରୋଲ କରିପାରୁନାହାନ୍ତି ଯାହାଫଳରେ ସେ କଣ କରୁଛନ୍ତି ନା ଦିନକୁ ଦିନ ଯୁଗ୍ମ ଅଯୁଗ୍ କରୁଛନ୍ତି ମାନେ ଆଜି ଯୁଗ୍ମ ଗାଡି ଚାଲିବ କାଲି ଅଜୁଗମ ଗାଡି ପରେ କଣ ଗାଡିର ପରିମାଣ ଟା କିଛିଟା ଜିନିଷ କମିବ ହଁ।
ଆଜ୍ଞା ମାତ୍ରା କମିଯିବ ଯାହାଫଳରେ ଗାଡି ସଂଖ୍ୟା କମିଗଲେ ପ୍ରଦୂଷଣ ମାନେ ହେଲେ ତ ମାନେ କମ ମିଯିବ
କି ଆଜ୍ଞା ସେଇ ସେଥିପାଇଁ ତବେ ମାନେ ଆଉ ଗୋେ କଥା ତୈଳ ଦ ତୈଳ ଦର ଯେମିତି ବି ହେଲାଣି କି ତୈଳ ଦର ବଢୁଛି କିନ୍ତୁ ଲୋକଙ୍କ ଗାଡି କିଣିବା କମୁନି ଦିନକୁ ଦିନ କେମିତି ବଢୁଚି ଯାହା ଫଳରେ କଣ ନା ଲୋକ ଜିତ ଏତିକି ତୈଳ ଦର ବଢୁଛନ୍ତି ସେମିତି ବି
ଏ ଯୋଉ ଆମର ଆମ ପଶ୍ଚିମ ଭାଗରେ ଯୋଉ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେଉଛି ତା ପାଇଁ ମଧ୍ୟ ତୈଳ ଦର ବଢ଼ୁଛି। ତଥାପି ଲୋକଙ୍କର ଗାଡି କିଣିବା କମୁନି ଲୋକ ପର୍ସନାଲି କାର୍ ସବୁ କରି ବୁଲିଲେଣି।
ଆଜ୍ଞା ଆଜ୍ଞା। ହଁ ସେଇଟା ତ କହିଲେ ମୁଁ ବି ଆଜ୍ଞା ଦେଖନ୍ତୁ ଇଏ ତ ଗୋଟେ କାରଣ ଯୁଦ୍ଧ ହେବା ଦ୍ୱାରା କଣ ହେଲା, ଗୋଟେ ଯେକୌଣସି ଉପାୟରେ ତେଲ ରେଟ୍ ବଢ଼ିଲା ପରେ ବି କିନ୍ତୁ ଲୋକ ଗାଡ଼ି କିଣୁ ଦିନକୁ ଦିନ ଗାଡ଼ି କିଣୁଛନ୍ତି। ମୋ କହିବା କଥା ଯେ ଗାଡ଼ି କିଣିଦେଲେ କିଛି ନାହିଁ ମେନ୍ ଏଇ ସରକାର କଣ କହୁଛନ୍ତି ଗୋଟେ ଦୁଇଟା ଉପାୟ ହେଉଛି ଗୋଟେ ତ ପ୍ରଥମତଃ କଥା ମାନେ ଆମର ତୈଳ ଦର ବୃଦ୍ଧି ସହିତ ସେନା ସରକାର କହୁଛନ୍ତି କଣ ନା ନା ଆମର ବିଦ୍ୟୁତ୍ ଚାଳିତ ଯାନବାହାନ ଚଲାନ୍ତୁ। ଏହା ଫଳରେ କଣ ହବ? ଦିଟା କାମ ହବ ଏକରେ ତ ତୈଳ ସଞ୍ଚୟ ତ ବଞ୍ଚିବ, ଦ୍ୱି ଦ୍ଵିତୀୟତଃ ଆମର ଯୋଉ ପ୍ରଦୂଷଣ ହଉଛି ଯୋଉ ଗାଡି ଯୋଉ ଧୂଆଁ ବାହାରୁଛି ତାର ମାତ୍ରା ମାତ୍ରା କମିବ, ଏହା ଫଳରେ କଣ? ଏବେ ତ ଆପଣ ରିସେଣ୍ଟ ଏବେ ମୁଁ ଗୋଟେ ଆହ୍ ଦେଖୁଥିଲି ଟିଭିରେ ଦେଖୁଥିଲି ଯେ, ସେତେ ଦିଲ୍ଲୀରେ କଣ ହେଇ ଚିନା ସେ ପେ ଥାର୍ଟୀ ପରସେଣ୍ଟ ଲୋକ ଏବେ ବିଦ୍ୟୁତ ଚାଳିତ ଯନ୍ତ୍ର ଚଲଉଚନ୍ତି ଯାନବାହାନ ଚଲଉଚନ୍ତି। ଏହା ଫଳରେ କଣ ଦିଲ୍ଲୀରେ ପ୍ରଦୂଷଣ ବହୁତ୍ କମିବା ଆପ ଆପଣ ନର୍ମାଲି ଦିନରେ ବି ଦିଲ୍ଲୀ ଯଦି ଯିବେ। ଆପଣଙ୍କୁ କୁହୁଡିଆ କୁହୁଡିଆ ଦେଖାଯିବ। ଆମେ ଭାବିବା କଣ ଏଇଟା କୁହୁଡ଼ି ଶୀତଦିନ ଯେମିତି, କିନ୍ତୁ କଣ? ନା ସେ ସେଠି ଧୂଆଁର ମାତ୍ରା ବହୁତ ପ୍ରଦୂଷଣ ମାତ୍ରା ବହୁତ, ଯାହାଫଳରେ ଦିଲ୍ଲୀ ସରକାର ବି ଦିନ ଦିନ ଚେଷ୍ଟା କରୁଚ ଛନ୍ତି କେମିତି ଏହାର ପ୍ରଦୂଷଣ କମେଇଆ। ଆମ ଭାରତ ଭିତରେ ଦିଲ୍ଲୀ ଗୋଟିଏ
ଦେଖନ୍ତୁ ଗୋଟେ କଥା ହଉଛି ଆଜ୍ଞା, ଦେଖନ୍ତୁ ଆପଣ ଯୋଉଟା କହୁଛନ୍ତି ସେଇଟା ଠିକ ଅଛି। ତାପରେ ବି ଗୋଟେ କଥା ହଉଛି, ସବୁ ଜିନିଷ ଆମେ ସରକାରଙ୍କ ଉପରେ ଛାଡିଦେଲେ ହବ କି? ଆମେ ନିଜେ ସଚେତନ ହବା ଦରକାର। ଗାଡି ଆମେ ଗାଡି ଆମେ କେମିତି କଣ ଚଲେଇବା କଉଁଠି କଣ ଚଲେଇବା, ସେସବୁ ବିଷୟରେ ଆମେ ଅବଗତ ହେବା ଦରକାର। ଚଲେଇବା ଦରକାର। ଏହା ସାଙ୍ଗରେ ଗୋଟେ ଜାଗାକୁ ଗୋଟେ ଜାଗାକୁ ବାହାରିଲେ ସମସ୍ତେ କଣ କରୁଛନ୍ତି ନା ପର୍ସନାଲି ଗାଡି ଗୋଟେ ଗୋଟେ କରିକି ଯାଉଛନ୍ତି, ତ ତାକୁ ଯଦି ଆମେ ମର୍ଚ କରିକି।
ଆପଣ ଟିକେ ସାଇଡେ ହେଇ ବସିବେ କି? ଆପଣଙ୍କ ଭଏସ ତ ଟିକେ ଆସୁନୁ ଆଜ୍ଞା ଆଜ୍ଞା ଆଜ୍ଞା
ଆସିଲା ଏବେ ଆସିଲା ତ ମୁଁ ସେଇ କଥା କହୁଥିଲି ଯେତବେଳେ ଏହେ। ଯେତେବେଳେ ଆମେ ଜାଗାକୁ ଚାରି ପାଞ୍ଚ ଜଣ ଯାଉଛି ତ ଦିଲ୍ଲୀ ଗୋଟେ ଆମର ରାଜଧାନୀ ରା ରାଜଧାନୀ ଯେହେତୁ ଭାରତର ରାଜଧାନୀ ହେଲାଣି ତ ରାଜଧାନୀ ଯେହେତୁ ସେଠି ଭିଡ ବଢିବ ଅ ବିଭିନ୍ନ ପ୍ରକାର କାର୍ଯ୍ୟାଳୟ ବି ଅଛି ଆମର ତ ସେଠିକି ଲୋକ ଯି ଯିବା ଆସିବା କର ସଂସଦ ଆମର ହଉଛି ସେଠି ଯିବାେ ରହିବ କିନ୍ତୁ ତା ପରେ ବି ଗୋଟେ କାମ ରହୁଛି ଆମର ଯେ ଆମେ ଯଦି ଗୋଟେ ଜାଗାକୁ ଯାଉଛ। ପାଞ୍ଚ ସାତ ଜଣ ଯାଉଛେ। ଆମେ ସେଠିକି ପର୍ସନାଲି କାହାର ଜଣେ ଜଣଙ୍କ ଗୋଟେ ବ୍ୟବହାର ନ କରି ଯଦି ଗୋଟେ
ଆଜ୍ଞା। ଆଜ୍ଞା ଆଜ୍ଞା ଆଜ୍ଞା।
ପାଞ୍ଚ ଜଣ ମିଶ ମିଶିକି ଯିବା ଭାରି। ତ ସେ ଏ ପାଞ୍ଚଟା ଗାଡିର ଦେ କମୁଛି
ଆଜ୍ଞା। ଆଜ୍ଞା ଆଜ୍ଞା। ଆଜ୍ଞା। ହ୍ୟାଲୋ।
। ଆମେ। ସମସ୍ତେ ସେଇ ଭଳିଆ ଭାବନା ରଖିକି ଗାଡି ଚଳିବ
ଆଜ୍ଞା।
। ହେ ଯିବେ ତାହେଲେ ଆମେଁ ସେମିତି ଦବାକୁ ପଡିବନି କି କରିଛନ୍ତି ଯ।
ଆଜ୍ଞା।
ହ୍ୟାଲୋ ।
ଆଜ୍ଞା ଯେଁ ଆପଣ ଯୋଉଟା କହିଲେ ଠିକ ଯୋଉ ଦିଲ୍ଲୀ ଭଳି ସହରକୁ କି ଯେକୌଣସି ଜାଗାକୁ ଦିଲ୍ଲୀ ବ ଯେକୌଣସି ଜାଗାକୁ ଆମେ ମାନେ ଯେ କେତେଳେ ଯାଉ ସେତେବେଳେ କଣ କରୁଛନ୍ତି ନା ଆମେ ଯଦି ଚାରି ପାଞ୍ଚ ଜଣ ଏକାଠି ହେଇକି ଯାଉଛ ଆମେ ଚାଟାଗା ପାଞ୍ଚଟା ଗାଡି ନେଇଯାଏ ସେଠି ଯଦିମେ ଗୋଟାଏ ଜାଗାରେ ଯିବା ଯାହାବଳେ ପ୍ରଦୂଣର ମାତ୍ର କମ ତୈଳ ଦର ତୈଳକୁ ଆମେ ବଞ୍ଚିପାରିବା କିନ୍ତୁ ଶୁଣନ୍ତୁ ଏ ପ୍ରଦୂଷଣ ହୁଅନ୍ତାନି ଯଦି ଆମର ରାଜ୍ୟ ବା ଆମ ଯେକୌଣସି ଜାଗାରେ ବି ହେଉ ଆମର ଯଦି ଛ ଶବଥାନ୍ତା ଉଡ଼ୁ ତାହାହେଲେ ଆମକୁ ଏତେ ପ୍ରଦୂଷଣ ହୁଅନ୍ତାନି। କାହିଁକ ନାନା ଶୁଣନ୍ତୁ ଅଙ୍ଗର କାର୍ବୋନ ଡାଇଅକ୍ସାଇଡ ଅଙ୍ଗାରକାମ୍ଳ କଣ ହବ ସେଇଟା ଗଛ ତାକୁ ନିଜକୁ ଟାଣି ନିଏ ଯାହା ଯାହାଫଳରେ କଣ ହୁଏ ନା ଆମର ସେଇଟା ଆମ ବଡ଼ି ପାଇଁ ଆମ ଶରୀର ପାଇଁ ସେଇଟା ସୁସ୍ଥ। କମେଇ ଦିଏ ଯାହାଫଳରେ କଣ ମଣିଷ ସେଟେ ସୁସ୍ଥ ହୋଇ ରହିପାରିବ। କିନ୍ତୁ ଆମ ଦିନ ଦିନେ ଦେଖିବେ ଆପଣ ରୋଡ଼ ରୋଡ଼ ବନେଇବା ପାଇଁ ଦିନକୁ ଦିନ ଗ ଗଛର ମାତ୍ରା କଟି ଯାଉଛି ଯାହା ଫଳରେ କଣ ହଉଛି ନା ଗୋଟେ ଗଛ ଯେତିକି ଆମ ଅମ୍ଳଜାନ ଦିଏ ଯଦି ଆମେ ସେଇ ଗୋଟେ ଗୋଟ ଗଛ ଆପଣ ଦିନ କୁ। ଗୋଟେ ଗଟ ଛୋଟ ଉଦାହରଣ। ଗୋଟେ ଲୋକ ଯଦି ଯେମିତି କୁହନ୍ତି ଯେମିତି ଗୋଟେ ଛୋଟ ଛୁଆକୁ ଛୋଟରୁୁ ବଡ କରିବା ଯେମିତି ଗୋଟେ ଗଛ କ ଛୋଟରୁୁ ବଡ କରିବା ସେମିତି। ଯେମିତି ଆମ ଗୋଟେ ଛୁଆର ଯନ୍ନ। ନବା ସେମିତି ଆମେ ଯଦି ଗୋଟେ। ମଛର ଯତ୍ନ ନେବା ସିଏ ବି ଆମକୁିନ ଯେମିତି ଗୋଟେ କଥା ଅଛି ଯେ ଛୁଆ ଜନ୍ମ ଛୁଆ ଆକୁ ଯଦି। ଜନ୍ମ ହେଲା ପରେ ଯଦି ଆମେ ତାକୁ ପାଳ ପୋଷଣ କରିପାରିବା ସେ ଭବିଷ୍ୟତରେ ଆମକୁ ଯୋଉ କୁହନ୍ତି। ଆମକୁ ପାଣି ଦବ ଭବିଷ୍ୟତରେ ଆମ ମୃତ୍ୟୁମୟରେ ସାହାଯ୍ୟ କରିବ କି ଆମ ବାର୍ଦ୍ଧକ୍ୟ ଅବସ୍ଥାରେ ଆମକୁ ସାହାଯ୍ୟ କରିବ। ସେମିତି ଯେତେବେଳେ ଆପଣ ଗଛକୁ ଗୋଟେ ଛୋଟ ରୁ ବଡ। କରିବେ ସି କଣ ହବ ନା ଆପଣଙ୍କୁ ଫଳ ଦବ ଛାଇ ଦବ। ଜାଳେଣିୀ ଦେବ ସବୁ କିଛି। ପରିମାଣ ଦବ। ଦ୍ଵିତୀୟତଃ ଆପଣ ବଞ୍ଚିବାର ଆଉ ଗୋଟେ ମାଧ୍ୟମ ଯଦି ଆପଣ ଅଙ୍ଗାରକାମ୍ଳ ଯୋଉ। ଗ୍ୟାସ୍ ତ ନିଜକୁ ଆଣିଟାଣି। ଅମ୍ଳଜାନ ଆପଣଙ୍କୁ ସଞ୍ଚୟ ଦବ, ସେମିତି ମୋ କହିବା କଥା ଯେ ଆପଣଙ୍କ ମତରେ ଯଦି ଆମେ ଗୋଟେ ଗୋଟେ ଗଛ ଦିନକୁ ଗୋଟିଏ ନେଖା ଗଛ ଯଦି ସମସ୍ତେ ଓଡିଶାରେ ଚାରି କୋଟି ଲୋକ। ଯଦି ଦିନ ଗୋଟି ଗୋଟି ଗଛ ଲଗେଇଥାଅ ଚାରି ଗୋଟି। ଲୋକ ଗଛେଇ ମୁଁ କହିବା କଥା ଆପଣଙ୍କ ହିସାବରେ। ଏଇଟା ଉ।
ନିହାତି ଦେଖନ୍ତୁ ଦେଖ ଦେଖନ୍ତୁ ଆମେ ତ। ସମ୍ଭବ ତ ନୁହଁ ଯେ ଆମେ ସବୁ ଜାଗାରେ ଗଛ ଲଗେଇ ପାରିବା। କିଛି ଜାଗାରେ ଆମର। ଯେହେତୁ ଆମର ଜନସଂଖ୍ୟା ବୃଦ୍ଧି ପାଇଲାଣି, ଜନସଂଖ୍ୟା ବୃଦ୍ଧି ପାଇ। ଲୋକମାନେ ମଧ୍ୟ ଚାଷ ଘର ଦ୍ୱାର ବାସଗୃହ ସମସ୍ତଙ୍କ ଦରକାର ରହୁଛି, ତ ସେଥିପାଇଁ ଗଛ କାଟିକି ଲୋକ ଚାଷ ବାସ ବି କମେଇ ଦେଲେଣି ଘର। କରୁଛନ୍ତି ଗଛ କାଟିକି ଆମେ ସବୁ କିିଛି ଆମ ସୁବିଧା ପାଇଁ ନିହାତି। କରିବା ଉଚିତ୍। ନା ସମସ୍ତେ ସୁବିଧା ରହିବା ପାଇଁ ତାଙ୍କର ଅଧିକାର ଅଛି କିନ୍ତୁ ତା ସହିତ ଆମେ ଯଉ ଜାଗାରେ ରହୁ ତ ସେ ଚାରି ପାଖରେ କିଛି ନହେଲେ। ଆମେ ଚାରିଟା ଗଛ। ଲଗେଇ ପାରିବ ଲଗେଇ ପାରିବ ସମସ୍ତେ ଯଦି ନ ହେଲେ ନାହିଁ ନିଜ ଘର। ଚାରି ପାାଖେ ଯଦି ଗଛ ଲଗେଇିବେ, ତାହେଲେ ନିଜ ଘର ଥଣ୍ଡା ରହିବେ ଅମ୍ଳଜାନ। ହଁ ଦରକାର ଯା ଆଉ। ଅମ୍ଳଜାନର ଅଭାବ ଯୋଉ ହଉଛି ସିଏ ଆଉ ହବନି। ଆମ ସୁବିଧା ଦେଖିବା ସହିତ। ସମସ୍ତଙ୍କୁ ହେଲେ ଆମେ ଯଦି ଆମ ସୁବିଧା ଦେଖିବା ତ ହେଇପାରିବନି ନା।
ଆଜ୍ଞା। ହଁ ଶୁଣନ୍ତୁ ମୋ କହିବା କଥା ଯଦି ଆପଣ ଯୋଉ କହିଲେ ଯେ ଜନସଂଖ୍ୟା ବୃଦ୍ଧି ସକାଶେ ଆମର ଗଛ ଦାର କାଟିକି ଲୋକ ଘର ଦ୍ୱାର କରୁଛନ୍ତି, ମୋ ହିସାବରେ ଯଦି ମୋର ଗୋଟେ ଛୋଟ ମତ ଯେ ଗୋଟେ ଜିନିଷ ଶୁଣନ୍ତୁ ଆମେ ଯୋଉଠି ଆମେ ଯୋଉଠି ବି ଘର କରୁଛୁ। ବୁଝିପାରିଲେ। ତିକି ହାଲୋ ହ୍ୟାଲୋ ଯେତିକି ଆମେ ଘର। କରୁଛେ ତାର କିଛି ଭାଗ ଆମେ ଯଦି ଘର କରିବା ସହିତ ଗୋଟିଏ ଛୋଟ ମାନେ ପରିବେଶ ଗୋଟେ ଗଡ଼ ର କରନ୍ତେ, ତାହେଲେ ତ କେତେ ଭଲ ହୁଅନ୍ତା?
ହଁ। ନିହାତି।
ଯଦି ଆମେ ଛୋଟ ଯେତିକି ଆମେ ଜାଗାରେ ଯେତିକି ଆମ ସ୍ଥାନରେ ରହୁଛେ। ଆଜ୍ଞା। ହଁ ହଁ। ସବୁ ପ୍ରକାର ସୁବିଧା ମିଳିପାରନ୍ତା। ଯାହାଫଳରେ ନିଜେ ସୁବିଧା ରହିବା କଥା ସେକ ଲୋକମାନେ ବି ଆରାମସେ ସୁବିଧା ରହ ରେ ପରିବେଶ ପ୍ରଦୂଷଣ ହବାରୁ ବଞ୍ଚିବ। କି ଆମର କୌଣସି ଶୁଣନ୍ତୁ ମେନ୍ କଥା ହଉଛି ଗଛ ରହିଲେ ବୃଷ୍ଟିପାତ ହଉଛି ଗଛ ନ ରହିଲେ ବୃଷ୍ଟିପାତ। ଏବେ ଦେଖନ୍ତୁ କେତେ ଜୋର ଗରମ ହେଉଛି।
ଆଜ୍ଞା। ତାର ମୁଖ୍ୟ କାରଣ ହିଁ ଆମର ସେ
ଆଉ ତାହେଲେ, ଏହା କହିବାକୁ ଗଲେ ଆମ ମୁଖ୍ୟ ୁ କାରଣ ଆମେ ନିଜେ।
ହଁ। ମୁଁ ତ ପ୍ରଥମ ଦିନ ଆପଣଙ୍କୁ ସେ କଥା କହିଲି ଆମେ ଯଦି ନୁ କି ସଚେତନ ନ ହେବା। କୌଣସି ସରକାର କି କେହି ବି ଚାହିଁଲେ ଆମକୁ ଆମର ସୁବିଧା କରିପାରିବେନି। ସେ ଆମଙ୍କୁ ନିଜକୁ ସଚେତନ ନେବାକୁ ପଡିବ।
ଆଜ୍ଞା। ହଁ ଏଇଟା ତ କହିଲେ ଆପଣ ନିଜେ ଆଜ୍ଞା ଆଜ୍ଞା ଆଜ୍ଞା। ଆଜ୍ଞା। ତାହେଲେ ଆପଣ କହିବା କଥା ଯେ ଆପଣଙ୍କ ମତରେ ସମସ୍ତେ ଦିନକୁ ଗୋଟେ ଲେଖାଏଁ ଗଛ ଲଗାଇବେ। ଗଛ ଲଗେଇବା ଦ୍ୱାରା କଣ ନା ପରିବେଶ ବୃଦ୍ଧି ପାଇବ। ବର୍ଷା ଠିକ୍ ସମୟରେ ହେବ। ଏସି ର ବା ଯୋଉ ଆମର ଏୟାର କଣ୍ଡିସନର ତାର ଯ ମାନେ ବ୍ୟବହାର ମୁ ପଡ଼ିବ ନାହିଁ ଭବିଷ୍ୟତରେ ଦର ବକାରରେ ହିଁ ପଡ଼ିବନି ପରିବେଶ ଥଣ୍ଡା ରହିବା ସାଙ୍ଗେ ସାଙ୍ଗେ ଠିକ୍ ସମୟରେ ବର୍ଷା, ଖରା, ଶୀତ ସବୁକିଛି ସମ୍ଭବ ହେଇପାରିବ। ହାଲୋ।
ଆଜ୍ଞା ଆପଣ ଆଜ୍ଞା ଆଜ୍ଞା।
ତାହେଲେ ଆପଣ ସେଇ କଥା କହୁଛନ୍ତି। ଯଦି ଭବିଷ୍ୟତରେ ବି ଏଇଟା ଯଦି ମତେ ବି ଆପଣ କହିବା କଥା ଭବିଷ୍ୟତରେ ଏଇଟା।